ହାଲୋ।
ଆଜ୍ଞା।
ହଲୋ।
ଆଜ୍ଞା କୁହନ୍ତୁ?
ଭାଇ ନମସ୍କାରେ।
ନମସ୍କାରେ।
ହଁ ହଁ ଆଉ କଣ କରୁଥିଲ?
ଏଇଠି ଖାଇକି ଟିକେ ଏଠି ଥିଲି ଆଉ
ଓହୋହୋ ଆଉ ଆଜି କଣ ଖାଇବାପିଇବା ହେଇଛି।
ଖାଇବା ତ ସାଧା।
କଣ ଆଇଟମ କଣ ସବୁ ହେଇଥିଲା?
ଆଇଟମ୍ କଣ ଭାତ, ଡାଲି। ଲେମ୍ବୁ ଲଙ୍କା ଲୁଣ।
ଆଉ ବଢିଆ ଆଉ ବଢିଆ ଆଉ ତମ ସିଆଡେ ବର୍ଷା ହଉଛି ନା ହଉନି ବା?
ପ୍ରବଳ ବର୍ଷା ସକାଳୁ ବର୍ଷା ହଉଥିଲା ଏବେ ଟିକେ କମିଛି।
ହୁଁ।
ସଖାଳେ ଝିପଝିପ ପକଉଥିଲା।
ଆଚ୍ଛା।
ଏଇଭଳିଆ କଥା ଆଉ
ନାଇଁ ଆମ ଆଡେ ବହୁତ ବର୍ଷା ଆମ ଆଡେ ବି ସେମିତି ପୁରା ସକାଳ ଚାରଛଅଟା ରୁ ଲାଗି ରହିଛି ଏପର୍ଯ୍ୟନ୍ତ ବର୍ଷା କମୁନି ପରା।
ହଁ।
ଓହୋ ଆଉ ତମର ପରା ଭାଇ ଛତୁଚାଷ ହଉଛି?
ହଁ ହଉଛି।
ଆମେ ଯେତେବେଳେ ଯିଏ ଯିବ ଆଣିପାରିବ ତ?
ହଁ ଆଣିପାରିବ ଛତୁ ବେଡ ପଡିଥିଲା ତ ବେଡରୁ ଇଏ ନୂଆ ବେଡ ରୁ ପୁରୁଣା ବେଡ ଗୁଡା ସବୁ ସେଇଟା ଛତୁ ତୋଳା ହେଇଯାଇଛି ନୂଆ ବେଡରୁୁ ବାହାରିବ ଆଉ ହେଇଯାଇଛି କାଲି ବୋଧେ ତୋଳା ହବ।
ଆମର ଗୋଟେ ଭୋଜି ଥିଲା ତ ଆଚ୍ଛା ଆମର ଭୋଜି ଥିଲା ପରଦିନ। ସେଥିପାଇଁ ଆମେ କହୁଥିଲୁ ଗୁରୁବାର ତ କେହି ତ ଆମିଷ ଖାଇବେନି ଆମେ କହିଲୁ ଭାଇଙ୍କର ତ ଫାର୍ମ ଥିଲା ମୁଁ ଶୁଣିଥିଲି ମୁଁ ସେଥିପାଇଁ କହିଲି ଭାଇଙ୍କି ଫୋନ କରିବା ଆମର ଭାଇ ଆଠକେଜି ଦରକାର ଛତୁ। ଆଉ କେଜି ହଁ କେଜି କେତେ କଣ ରହୁଛି?
କେଜି ତ ସେମିତି ଅପଡାଉନ ହୁଏ ଆଉ ବା ବାରରେ ଆନୁଷ ବାରରେ ଅପଡାଉନ ହୁଏ ସେତେବେଳେ କହିବି ଆଉ କେତେ ଟଙ୍କା କଣ ଅଢେଇଶହ ତିନିଶହ ଏମତି ରୁହେ ସାଢ଼େ ତିିନି ଶହ ଚାରିଶହ ବେଳେ ବେଳେ ଏମିତି ରୁହେ।
ଓଁ ହଁ ହଁ। ଆଉ ତାହେଲେ ମୁଁ ଜଣଙ୍କୁ ପିଲାକୁ ପଠେଇବି ଆଉ ସିଏ ତମକୁ ଟିକେ ଫୋନ କରିଦେବି ଆଗୁଆ ତମେ ଟିକେ ଓଜନ କରି ରଖିଥିବ ସେ ଯାଇକି ନେଇକି ଆସିବ। ଆଉ ତମ ଘରଠୁ ମାନେ ଏଠୁ କେତେ କିଲୋମିଟର ତମ ଘର ହବ? ମେନ୍ ରୋଡ଼ ରୁ
ସେଠୁ ଏ ତିନି କିଲୋମିଟର ଖଣ୍ଡେ ହବ ଆଉ
ଆଉ ତାହେଲେ ତମେ ଟିକେ ତାକୁ ଦେଖେଇଦବ ଟିକେ କୋଉଠି ଆଣି କି ଟିକେ ସିଏ ଯିବ ପଚାରି ପଚାରିକି ତାକୁ ଟିକେ ଦେଇ ଦେଇଦବ ଓଜନ କରିକି ଆଉ।
ହଁ ସିଏ ଆମ ଛକରୁ ପୁରା ସିଧା ଆସିବ ମେନ ରୋଡ ଆମ ଛକରୁ ସିଧା ଆସିବ ପୁରା ଗୋଟେ ବାଟ ପୁରା। ନାଳ ବନ୍ଧେ ବନ୍ଧେ ପୁରା ଆସିବ ଗୋଟେ ରୋଡ ପୁରା ବଢିଆ ପିଚୁ ରୋଡ ହେଇଯାଇଛି। ଏବେ ଆଗରୁ ରୋଡ ବହୁତ ଖରାପ ଥିଲା ଏବେ ବହୁତ ଭଲ ହେଇଯାଇଛି ରୋଡ।
ଓହୋ ଆଚ୍ଛା ଆଚ୍ଛା ଆଉ ତାହେଲେ ଛତୁ ଚାଷ ମାନେ ତମ କଣ ବାରିରେ ନା? କୋଉଠି ବ କରିଚ ମାନେ କୋଉ ଦୂର ବାଟରେ।
ନାଇଁ ନାଇଁ ଆମର ବାରିରେ ନା।
ବାରିରେ ଆଚ୍ଛା ଆଉ ଲୋକମାନେ ଅଛନ୍ତି ରହି କି କାମ କରୁଚନ୍ତି ନା କଣ?
ହଁ ହଁ କାମ କରନ୍ତି ଆମେ ବି ଅଛୁ।
ଆଉ ତାହେଲେ ବଢିଆ ଆଉ। ହଁ ହଁ ହଁ ବଢିଆ ବଢିଆ ଆଉ ତମେ ତାହେଲେ ଶିଖିଚ ନାଇଁ?
ହଁ ହଁ।
ଓ ହୋ।
ମୁଁ ଏପଟେ ଡିଉଟିକି ଆସେ ଡିଉଟିକି ନ ଆସିବା ପୂର୍ବରୁ ସେପଟେ କାମ ସାରେ, କାମ ସାରିକି ଆସେ ଆଉ। ଫାଷ୍ଟେ ତ ନିଜେ ଶିଖିଲେ ତ ଅନ୍ୟମାନଙ୍କୁ ଶିଖେଇବ ନା। ଆଉ ନଜ ନିଜେ ନ ଶିଖିଥିଲେ କାହାକୁ ଶିଖେଇବ।
ହଁ ସିଏ ବି ଠିକ୍ କଥା, ତାହେଲେ ତମଠୁ ବି ହଁ ତମଠୁ ବି ଆମେ ଚାହିଁଲେ ଆମେ ଯାଇକି ଟ୍ରେନିଂ ବି ନେଇପାରିବୁ ନାଇଁ କି?
ହଁ ଶିଖିପାରିବ କିଛି ନାଇଁ।
ଓହୋ ଆଉ ତାହେଲେ ପିଲାମାନେ ରହିକି କାମ କରୁଚନ୍ତି ଆଉ।
ଅଁ।
ଆଉ ତମ ବାରିରେ ଭାଇ କି କି ଗଛ ସବୁ ଲଗେଇ ଲଗେଇଚ?
ଗଛ ତ ସେମିତି ଲାଗନି ଏ ଫାର୍ମ ପାଇଁ ଆଗରୁ ସବୁ ଗଛ ବଛ ଇଏ ଥିଲା ଏବେ ସେଇ ଆମ୍ବ ଗଛ, ନଡିଆ ଅଛ, ପୋଖରୀ ଅଛି। ଆଉ ସେ ଯୋଉ ବାଉଁ ହଁ ଲେମ୍ବୁ ହଁ ହଁ ଲେମ୍ବୁ ଗଛ ଅଛି।
ହଁ କି ଲେମ୍ବୁ ସେ ଦେଶୀ ନା କାଗେଜି?
ନାଇଁ ନାଇଁ ଦେଶୀ ଲେମ୍ବୁ ନା।
ଓହୋ, ଫଳ ତାହେଲେ ଭଲ ହଉଚି ଫଳ?
ବହୁତ ବଢିଆ ଏଥର ଏତେ ହେଇଥିଲା ଯେ ଗଛ ପୁରା ଭାଙ୍ଗି ପଡିବ।
ଓ କଣ ତା ମୂଳରେ ଖତ ରାସାୟନିକ ମାନେ ସାର ଫାର ଦଉଛ ନା ଏମିତି ଏଇ ଜୈବିକ ଖତ?
ହଁ ଏମିତି ପରିବା ଫରିବା ଯୋଉ ଚୋପା
ହଁ।
ଏମିତି ସବୁ ଆଉ ସେଇଠି ପଡେ ନେଇକି ବୋଉ ପକାଏ।
ହଁ। ସେଇଟା ବି ଏ ସାରରେ ବି ସାର ମସଲା ଦିଆ ବି ସେଇଗୁଡା ଦେହ ପାଇଁ ଭଲ ନୁହଁ, ଏଇଗୁଡାକ ଏଇ ତାପରେ ଖତ ଫତ ଦେଲେ ବି
ଗାଁ ଗାଁଉଲିରେ କଣ ସା ସାର ଫାର ଦରକାର ଅଛି। କିଛି ଦା ସାର ଦରକାର ନାହିଁ ଏ ଗୋବର ଖତ ଦେଲେ ଏମିତି ଦେଲେ ହେଲା ଆଉ। ଭଲ ଆଉ ଗୋଟେ ବର୍ଷ ଫଳିଥିଲା ନାଇଁ ଫସଲ ଲାଗିନି ଫସଲ ଆଗରୁ ଲାଗୁଥିଲା ଯେହେତୁ ସେ ଜେଗା ଉପରେ ଆମର ହେଇଗଲା ଫାର୍ମ ଟା। ଛତୁ ଫାର୍ମ ଆଉ ଫଳ ଲାଗିନି।
ଆଉ ଆମେ କଣ ବା ମାନେ ଯିଏ ଯିବେ ଦେଖିବା ପାଇଁ ଟିକେ ବୁଲିବା ପାଇଁ ସମସ୍ତଙ୍କୁ ଆଲାଉ କରୁଚ ନା? ଛାଡୁନ ଭିତର କୁ?
ହଁ ଯିବ ଦେଖିବ ବୁଲିବ କିଛି ଅସୁବିଧା
ଓହୋ। ଓହୋ ଆମ ବାରିରେ ବି ସେମିତି ଲଗେଇଚୁ ପୋଇ ଗଛ, କଖାରୁ ଗଛ, କାକୁଡି ଜହ୍ନି ଆଉ ତମେ ମ ଞ୍ଜି କୋଉଠୁ ଆଣ ଭାଇ? ହଁ ବର୍ଷା ଦିନ ଯେ ଆମର ଟିକେ ମାଟି ଟା ଭଲ ନୁହଁ ଏବେ ମାଟି ପଡିଚି। ସେଇ ମାଟି ରେ ବଢିଆ ହେଇଛି ପୋଇ, କାକୁଡି, କଖାରୁ ସବୁ ଲାଗିଛି। ମୁଁ କହିଲି ଭାଇ ମଞ୍ଜି କୋଉଠୁ ହାତଟରୁ ଆଣୁଛ ନା ଆଉ କୋଉଠୁ ଆଣୁଛ?
ମଞ୍ଜି ଆମର ଏଉଠୁ କଟକ ରୁ ଆମେ ନେହୁ। ଯେତେବେଳେ ନିଏ ମୁଁ କଟକରୁୁ ନିଏ ହଁ।
ଆଚ୍ଛା ଆଚ୍ଛା ଉ
ସମ୍ରାଟ ହଲ ସାଇଟ୍ ରେ।
ସେଇଠି ଭଲ ଭଲ ମଞ୍ଜି ତାହେଲେ ମିଳେ।
ପୁରା ବଢିଆ ବଢିଆ ମଞ୍ଜି ବଢିଆ ମଞ୍ଜି କୌଣସି ଗୋଟେ ଗଛ ବି ମାଡ ପାଇବନି।
ଆମେ ଯୋଉ ପୂର୍ବବର୍ଷ ମଞ୍ଜି ଟା ରଖୁଛୁ ସେଥିରୁ ତ କିଛି ମାଡ ପାଇଯାଉଛି ଆଉ କିଛି
ହେଲେ ଇଏ ସିଏ କଣ ବିଶୋଧିତ ବିଶୋଧନ ହେଇପାରୁଛି କି ଆ ଭଳିଆ?
ନାଇଁ ନାଇଁ ବିଶୋଧନ ହେଇନି ହଁ।
ଇଏ ସବୁ କମ୍ପାନୀ ଅଛି ନା ଆଉ। କମ୍ପାନୀ କମ୍ପାନୀ ଆଉ ମଞ୍ଜି କମ୍ପାନୀ ପ୍ୟାକେଟ ରେ ସବୁ ପକିଂ ଯୋଉ ହୁଏ ସେଇଟା କଣ କମ୍ପାନୀ ବାଲା କରନ୍ତି ନା ଆଉ।
ଓହୋ ଆଉ ତାହେଲେ ସେଇ ମଞ୍ଜି ଟା ଆଣିଲେ ଭଲ ଫଳ ହବ ନାଇଁ କି?
ହଁ।
କି କି ମଞ୍ଜି ସେଠି ମିଳେ ସବୁ?
ସବୁ କାକୁଡି ମଞ୍ଜି, କଲରା, ବାଇଗଣ, ନଦୀଛୁଇଁ ଆଉ ବିନି ସବୁ। ସବୁ ତାପରେ ସେଠି ବି ମିଳେ ସାର ବି ମିଳେ ଖତ ବି ମିଳେ। ଆଉ ଆମର ପରିବା ଚାଷ ଯୋଉ ଆମର ହୁଏ ପାଣି ସ୍ପ୍ରେ କରିବା ପାଇଁ ମେସିନ୍ ସିଏ ସବୁ ମିଳେ। ଛୋଟ ମିଳେ ବଡ ମିଳେ ଛତୁ ମଞ୍ଜି ବି ସେମାନେ ଆଣି ରଖନ୍ତି।
ହଁ ଛତୁ ମଞ୍ଜି ବି ମିଳେ ତମେ ଚାହିଁଲେ କିଣିପାରିବ ସେଉଠୁ?
ହଁ ସେଠୁ ଆଣିପାରିବ କିନ୍ତୁ ସେମାନେ ଆମେ ଯୋଉଠୁ ମ ଞ୍ଜି ଆଣୁଛୁ ସେ ତାଙ୍କଠାରୁ ଆଣିକିରି ଏଠି ରଖିକିରି ବିକୁଛନ୍ତି ପାଞ୍ଚ ଟଙ୍କା ଲେଖା ଅଧିକା ନେଇ। ଯାହାର ଦି ବୋତଲ ଦରକାରେ ଆଉ ସେ କଣ ସେଠୁ ଯାଇ ଆଣିବେ। ପ୍ୟକେଜୁ ସେଥିପାଇଁ ଦୋକାନ ନନେଲେ ପକେଇଲେ ଆଉ।
ଓହୋ ହୋ ହୋ। ନାଇଁ ଭାଇ ଆମର କଣ କହିଲ ଛାତ ଉପରେ ଅଳ୍ପ ଅଳ୍ପ ଗଛ ଲଗେଇଛୁ ପୋଦିନା ଗଛ, ଧନିଆ ପ ପ୍ର ଆଉ କାକୁଡି ଏମିତି ସବୁ ଲଗେଇଛୁ କିନ୍ତୁ ମାଙ୍କଡ ଖାଇ ଦଉଛି। କଣ କରିବୁ ବି ଜଣା ପଡୁନି ଭାରି ହଇରାଣ ମାଙ୍କଡ ମାନେ କରୁଛନ୍ତି।
ମାଙ୍କଡ ତ ସବୁ ଗାଁରେ ପସି ଖାଉଛନ୍ତି ଆଉ ଆମ ଛତୁ ଯୋଉ ବେଡ ପଡୁଛି ବେଡ ପଡି ସାରିଲା ପରେ ଜରି ଘୋଡା ହଉଛି ନା। ସେମାନେ ଆମ୍ବ ତ ଖାଇବେ ଖାଇଲେ ଆମ୍ବ ତ ଖାଇବେ। ଆମ୍ବ ସବୁ ଖାଇଲେ ଆଉ ଆମ୍ବ ଆମର ବୋଉ ଆମର ସେ ଆମ୍ବକୁ ଜରିରେ ବାନ୍ଧିଥିଲା ତାକୁ ଖୋଲିକିରି ଖାଇଦେଲେ। ଆଉ ଛତୁ ଜରିକି ଟେକିକି ଦେଖୁଛନ୍ତି ହଁ ଖାଇଦେବେ ଆଉ। ତାଙ୍କୁ ଭୋକ ଲାଗିଲା ସେ ଦେଖିବେ କଣ ଖାଇଦେବେ ଆମ୍ବ ଗଛରେ ପଳିଛି ଆଉ ଆମ୍ବ ଗଛରେ କଣ ଆଉ ବମ୍ ଫଳିବ। ତାଙ୍କୁ କଣ ଡର ଲାଗିବ ସେ ତ ଖାଇଦବ ଯାହାବି ହେଲେ। ଆଉ ଯୋଉ ଛତୁ ଯୋଉ ଆମର ବେଡ ପଡୁଛି ତାକୁ ଆସିକିରି ଦିନେ ଏମତି ତାକୁ ଏମିତି ଉଠେଇକିରି ଦେଖୁଥାନ୍ତି ଜରି ତା ଭିତରେ କଣ ହେଇଛି। ଏ ଛତୁର ଛତୁ କେବେ ଦେଖି ନାହାନ୍ତି କି ଖାଇ ନାହାନ୍ତି। ଆଉ ସେ ଥରେ ଦେଖିବେ ଆଉ କଣ ସେ ଛତୁ ରଖେଇଦେବେ ଛତୁ କେବେ ଖାଇନାହାନ୍ତି ଦେଖିନି ଛତୁ ଖାଇବା। କିନ୍ତୁ ଜରି ଉଠେଇ ଦେଖୁଥୁଲେ କଣ ତା ଭିତରେ ଅଛି ବୋଲି।
ଓହୋ ହୋ ତା ଭିତରେ ଫାର୍ମ ଭିତରେ ପଶିକି
ହଁ ତାଙ୍କର ଛୋଟ ଛୋଟ ଛୁଆ। ସେ ତାଙ୍କୁ ଆଣି ଉପରେ ଏମତି ବ ଛାଡି ଦୋଉଛନ୍ତି ସେ ଛୁଆ ପୁରା ସେ ନେଟ୍ ଓପରେ ଆମର ବାଉଁଶରେ ଏମତି ନେଟ୍ ହେଇଚି ନା ଘର ଟୋଟାଲ।
ଓହୋ ହୋ ହୋ।
ଆ ତଳେ ବେଡ ପଡୁଚି ସବୁ। ବାଉଁଶ ଏମତି ଲମ୍ବା ଲମ୍ବା ହେଇପଡିଚି ବାଉଁଶ।
ଓହୋ କେତେ ଫୁଟୁ ତଥାପି ହବ ଆପଣଙ୍କ ଫାର୍ମଟା?
ଫାର୍ମଟା ଆମର ସେଟା କେତେ ସତୁରି ଅଶୀ ଫୁଟୁ ଅଛି।
ଓ ହୋ ଆଚ୍ଛା ଆଚ୍ଛା।
ଅଶୀ ଫୁଟରେ
ହଁ।
ପଚିଶ କି ତିରିଶ ଫୁଟୁ ଚୋଉଡ଼ା।
ଓହୋ ହୋ ଆଉ ତାହେଲେ ବଡ ଫାର୍ମଟେ ହବ ଆଉ।
ପୁରା ଖଡ ଅଛି ଦୁଇଟା ଗଦା ଅଛି। ଆଉ ଟାଙ୍କି ହେଇଛି ଆଁ ଟାଙ୍କି ହେଲା ପରେ ଯୋଉଟା କି ନଡା ଆମର କଟା ହେଲା ପରେ ଭିଜା ହବ ସେଠି ପୁରା ସାନିଟାଇଜିଙ୍ଗ। କରାହବ ସେଟା ବିଶୋଧନ କରାହେଇକି ତାପରେ ଛଣାହେଇକି ରହିବ। ବାର ଘଣ୍ଟା ଆ ହୁଁ ବାର ଘଣ୍ଟା ପାଣିରେ ଭିଜା ହେଇକି ରହିବ। ପାଣିରେ ଭିଜା ସରଲା ପରେ କଡା ହେଇକିରି ବାର ଘଣ୍ଟା ସେମତି ରହିବ। ଛଣା ହେଇକି ଯେମ ହା ଓଦା ଲାଗୁଥବ କିନ୍ତୁ ତା ଦେହରୁ ପାଣି ବାହାରି ନଥିବ କୋଉଥୁରୁ ନା ହଡ ନଡାରୁ ବାହାରୁ ନଥିବ ତାପରେ ବେଡ ପାଇଁ ସେଟା ଠିକ। ତାପରେ ବେଡ ପଢିବ ଆଉ ସକାଳକୁ ଆ ବେଡ ପଢିବ ଆଉ। ବେଡ ପଡିବ ମଞ୍ଜି ଦିଆହବ ଖାଦ୍ୟ ଦିଆ ହବ।
ଆଚ୍ଛା ମୁଁ କହିଲି କି ଯଦି ଏଇ ପିଲାମାନେ ତ ବେକାର ହେଇକି ବସିଛନ୍ତି ଆଉ ଆପଣଙ୍କ ଫାର୍ମରେ ମୁଁ କିଛି ପିଲାମାନଙ୍କୁ ନେଇକି ଇଏ କଲେ ସେ ତାଙ୍କୁ କାମରେ ଲଗେଇ ଦିଅନ୍ତେ। ଟ୍ରେନିଂ ଦେଇକି ସେମାନେ ବି ସେଇଠି ରହିକି କାମ କରନ୍ତେ। ଆଉ ଘରକୁ ବି କୋହୁଚନ୍ତି ତ ମେନ ରୋଡରୁ ତିନି କିଲୋମିଟର ଘର ଯିବା ଆସିବା ବି କରନ୍ତେ। ସେମତି କିଛି ହବ?
ହଁ ହଁ ହବ।
ହଁ ଏଇ ବେ
ସେମିତି ହବ କିନ୍ତୁ ତାଙ୍କର ସେତିକି ଇଣ୍ଟରେଷ୍ଟ ରହିବା ଦରକାର କାମ କରିବାର। ଆଉ ମୋର ତ ଫେର ସେତିକି ଇଣ୍ଟରେଷ୍ଟ ବୋଲି ମୁଁ ମୁଁ ତ ଫେରେ ମୁଁ ତ ଫେରେ ନିଜ କର୍ମ ଉପରକୁ ଆସୁଚି ସେ କାମ କରିକିରି ଫେରେ ଏପଟରେ ଆସୁଚି।
ଆଚ୍ଛା ନାଇଁ ସେ ପିଲାଙ୍କର କଣ କି ଛି ବେକାରରେ ବୁଲୁଚନ୍ତି ତ ଆଉ କୋଉଠି ତ କିଛି କାମ ମିଳୁ ନି ଏବେ ବି ବର୍ଷା ଦିନ ହେଲାଣି ତ ଯାହା ରାସ୍ତା କାମ ଏବେ କରୁଥିଲେ ତାଙ୍କର ଆଉ ସି ସେଇ ସବୁ ଏବେ ଟିକେ ବନ୍ଦ ହେଇଯାଇଚି ତ ସେମାନେ କ କହୁଥିଲେ କା ମାମୁ କହିଲ ଦେଖିବା ପଚାରିବା ଭାଇଙ୍କର ତ ଫାର୍ମ ଅଛି ଯଦି ସେଠି ସେମାନେ କାମ ଜାଣିନାହାନ୍ତି। ଟିକେ ଟ୍ରେନିଂ ଦେଇଦେଲେ ତାଙ୍କୁ ଟିକେ ଶିଖେଇ ଦେବେ। ଆଉ ସେମାନେ ରହିବେ। ତାଙ୍କର ଘରକୁ ଆସି ହଁ ଆଚ୍ଛା ଆଚ୍ଛା ହଁ ହୋଉ ହୋଉ। ଆଉ ତାହଲେ ଆମର ଯୋଉ ପର୍ଦିନ ବି ଦରକାର ହବ ଯୋଉ ପିଲାକୁ ପଠେଇଵି ଟିକେ ଦେବେ। ଆଉ ଫୁଟା ଟିକେ ଦେବେ ଫୁଟା ଛତୁ ଟିକେ ଦେବେ ଆଉ କଢ ଛତୁ ଆଠ କେଜି, ଫୁଟା ଛତୁ ଟିକେ ଦେବେ। ଆମର ଟିକେ ଛତୁ ପତ୍ର ପୋଡା ହବ ତ। ସେଥିପାଇଁ ଆମର ଟିକେ ଫୁଟା ଛତୁ ଦରକାର। ଆଉ ଏ ଛତୁ ଟା ଆମର ଛତ ତୁ ମସଲା ହବ। ଆଉ ପିଲାମାନେ କହୁଛନ୍ତି ଛତ ତୁ ପତ୍ର ପୋଡା କରିବା। ଆଉ ଏଥିରୁ ତିନି କେଜି ଜି ଦେବେ ଫୁଟାଟା। ହଉ। ଟା ଆଉ କଢଟା ଦେବେ ଆଉ ଦେଲା ପରେ। ଆଚ୍ଛା କେତେଟା ବେଳକୁ ପଠେଇବୁ?
ସାତଟା ଭିତରେ ପଠେଇଦେବେ। ସାତଟା ଭିତରେ ହେଲେ ଆମର ତୋଳା ତୋଳା ହେଇକିରି ଓଜନ ହେଇକି ସବୁ ପକିଂ ହେଇ ଥିବ। ସେମାନେ ଖାଲି ନେବେ ଯିବେ ଆଉ।
ଉଁ ତାହେଲେ ଆପଣ ସାଙ୍ଗେ ସାଙ୍ଗେ ତୋଳିକି ଦଉଛନ୍ତି। ଆପ ଆପଣ ତାହେଲେ ରଖିକିରି ମାନେ ବାସି ଯେମିତିକି ଆମେ ଦୋକ
ନାଇଁ ନାଇଁ ନାଇଁ ନାଇଁ ଆ ଆମର ଖାଲି ପେଡରୁ ତୋଳାଯିବ ତ ସାଙ୍ଗେ ସାଙ୍ଗେ ୱେଟ୍ କରି ଦିଆଯିବ।
ଓହୋ ଆଉ ତାହେଲେ ଆମେ ଆପଣଙ୍କ ପାଖକୁ ଗଲେ ମାନେ ଭଲ ତାଜା ଜିନିଷଟା ପାଇବୁ ନାଇଁକି।
ହଁ ହ।
ଓହୋ ଆଚ୍ଛା ଆଚ୍ଛା।